ହ୍ୟାଲୋ
ମ୍ୟାମ୍ ଆପଣଙ୍କର ମାନେ ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରି ଅଛି କି?
ଆଜ୍ଞା ଅଛି।
ତ ତ ମ୍ୟାମ୍ ଦେଖନ୍ତୁ ମାନେ ଆପଣଙ୍କର ଯୋଉ ଫ୍ୟାକ୍ରିଟା ଅଛି ସେଠି ଗୋଟେ ଗାଁ ଅଛି ତ ଆପଣ ଜାଣିଥିବେ? ତ ସେ ଗାଁ ବାଲାଙ୍କ ତରଫରୁ ଆପଣଙ୍କ ଗାଁ ରେ ଗୋଟେ କମ୍ପ୍ଲେନ ଆସିଛି। ଯେ ଆପଣ ଫ୍ୟା ର ଅତ୍ୟଧିକ ପରିମାଣରେ ଗ୍ୟାସ ଟା ବାହାରିବା ଯୋଗୁ ତାଙ୍କର ବହୁତ କ୍ଷତି ହଉଛି ମାନେ ତାଙ୍କ ଦେହ ଫେହ ବହୁତ ଅସୁସ୍ଥ ହଉଛି। ପୋଲିଶି ପାଇଁମି ଏତେ ମାତ୍ରାରେ ଗ୍ୟାସ ଟା ଭଲ ନୁହେଁ। ତ ସେମାନେ ଆପଣଙ୍କ ନାଁ ଟି କମ୍ପ୍ଲେନ କରିଛନ୍ତି।
ମାଇ ମୁଁ ଯେବେ ମୁଁ ଫ୍ୟାକ୍ଟିରି ଷ୍ଟାର୍ଟ କରିଥିଲି ମାନେ ନୂଆ ଯେତେବେଳେ ତିଆରି କରିଥିଲି ସେ ମୋ ଫ୍ୟାକ୍ଟ୍ରି କୁ ହେଇଯିବ ଦଶ ଦଶ କି ପନ୍ଦର ବର୍ଷ ହେଇଯିବ ମୁଁ ସେ ଫ୍ୟାକ୍ଟ୍ରି ଟା ଷ୍ଟାର୍ଟ କରିଛି।
ଆଉ ମୁଁ ଯେତେବେଳେ ସେଠି ଫାକ୍ଟ୍ରି ଷ୍ଟାର୍ଟ କରିଥିଲ ବନେଇଥିଲି ସେଠି ଆଖପାଖରେ କୌଣସି ବି ଗାଁ ନଥିଲା ମୁଁ ଜଙ୍ଗଲ ଦେଖିକି ଜଙ୍ଗଲ ଜାଗା ଦେଖିକି ବନେଇଥିଲି ଫ୍ୟାକ୍ଟ୍ରି। ଆଉ ହଉଛି ମୋ ଜାଣିିନଥିଲି ସେ ଧୀରେ ଧୀରେ ସେଠି ଗୋଟେ ମାନେ ଗାଁ ହେଇଯିବ। ମାନେ ଜନସଂଖ୍ୟା ଯେହେତୁ ବୃଦ୍ଧି ପାଉଛି ଆ ସେଇଥିପାଇଁ ସେଠି ଗୋଟେ ବଡ ଗାଁ ହେଇଗଲାଣି ମୁଁ ମାନେ ଆଶା ନଥିଲା ମୋର ଆଉ ହଉଛି ତ ଆଉ ଲୋକମାନେ ନିଜେ ସେଠି ନିଜ ନିଜେ ନିଜର କ୍ଷତି କରୁଛନ୍ତି ସେଠି ଯେ ଗୋଟେ ନଦୀ ଥିଲା ମାନେ ମୋ ଫାକ୍ଟ୍ରି ପଛକୁ ଗୋଟେ ନଦୀ ଅଛି ଆଉ ସେ ନ ଏଥିରୁ ସେମାନେ ବାଲି ଚୋରି କରିକି ଚା ଚୋରି କରିକି ଚାଲାଣ କରୁଛନ୍ତି ଯୋଉଥିପାଇ କି ସେ ନଦୀର ଯଉ ପାଣି ପାଣି ଗୁଡାକ ମୋ ଫ୍ୟାଟ୍ରି ଆଡକୁ ମାଡି ଆସୁଛି ଏ ଏବେ ମୁଁ ନିଜେ ବି ଭାବୁଛି କି କଣ ଖରା ଯିବ ୟା ଉପରେ ଆଉ କେମିତି କଣ ମୋ ନିଜ ଫ୍ୟାକ୍ଟ୍ରି କୁ ବଞ୍ଚେଇବି ହଉ କଣ କରିବୁ ନିଜେ ବି ଜାଣିପାରୁନି ଗାଁ ଲୋକ ନିଜେ ହିଁ ନିଜର କ୍ଷତି କରୁଛନ୍ତି।
ଦେଖନ୍ତୁ ଆପଣ ଯଦି କହିଲେ ଏଇ ଗାଁ ଲୁକୋମାନେ ବାଲି ଚୋରି କରିକି ନଦୀରୁ ତାଙ୍କ ମାନେ ଘର ଚଳଉଛନ୍ତି ତଟା ତ ମାନେ ଠିକ କଥା ନୁହେଁ ତ ତା ପ୍ରତି ଆମେ ଦେଖିବା ମାନେ କଣ ସେ ଆପଣ ସତୁ କହୁଛନ୍ତି କି ମିଛ ଆମ ଲୋକ ଯାଇକି ଦେଖିବ ମାନେ ଅଫିସରେ ଯାଇକି ଦେଖିବ। ଆଉ ୟା ବିଷୟରେ କଣ ହେଇପାରୁଛି ବାକି ଆପଣ ଯଦି ଏ କଥାଟା ସତ ବି ହେଇଥିବ ତ ଆମେ ଆଜି ଅଫିସରୁ ଯାଇକି ଗାଁ ଲୋକ ମାନଙ୍କ ଠାରୁ ଫାଇନ ନେଇକି ଅ ଯେତିକି ସେମାନେ ମାନେ ବିକ୍ରି କରୁଛନ୍ତି ପଇସା ସେତେ ପରି ପରିମାଣ ତାଙ୍କ ପାଖରୁ ଫାଇନ ଟା ନେଇକି ସେତେ ବାଲି ଆଣିକି ଆପଣଙ୍କ ଯେ ନଦୀ ଟା ଆସିଛି ଆପଣଙ୍କ ଫକ୍ଟ୍ରି କୁ ମାନେ ମାନେ ମାଡି ଆସିଲାନି ଆପଣଙ୍କ ଫ୍ୟାକ୍ଟ୍ରି ଆଡକୁ ତାକୁ ଆମେ ମୁଡି ପାରିବା ନଦୀରୁ ମୁଡ଼ି ପାରିବା। ତ ସେଟା ଯଦି ଆପଣ କହୁଛନ୍ତି ଏହା ଏକ କଥା ଗାଁ ଲୋକମାନେ ଏୟା ତ କରିଛନ୍ତି ତ ସେଟା ଆମେ ଦେଖ ନବା ହେଟା କିଛି ଅସୁବିଧା ନାହିଁ ବାକି ସେମାନେ ଯେ ଆପଣଙ୍କ ନାଁରେ କମ୍ପ୍ଲେନ କରୁଛନ୍ତି ଯେ ଆପଣଙ୍କ ଫାକ୍ଟ୍ରି ରୁ ଏତେ ଧୂଆଁ ବାହାରୁଛି ସେଇଟା ଆଉ ଆମେ କଣ କରିଆ ମୁଁ ବୁଝୁଛି ଯେ ଆ ମାନେ ଏବେ ଆପଣଙ୍କ ଉପରେ ପ୍ରେସର ଥିବ ଯେ ବହୁତ କୋରିବା ପାଇଁ କେନକିନା ମା ପ୍ରଡକ୍ସନ କରିବା ପାଇଁ କେନକିନା ଏବେ ମାର୍କେଟ ର ପ୍ଲାଷ୍ଟିକ ଜିନିଷ ହ୍ନି ଏଇ ସବୁ ଜିନିଷ ପ୍ଲାଷ୍ଟିକ ର ହିଁ ମିଳୁଛି। କିଛି ବି ଏ ନାହିଁ ଯେ ମାନେ ପ୍ଲାଷ୍ଟିକ ର ନୁହେଁ ଅତ୍ୟ ମାନେ କଇତ ଗଲେ ସତୁରି ଭାଗରୁ ଅଶୀ ଭାଗ ଖାଲି ପ୍ଲାଷ୍ଟିକ ର ହିଁ ମିଳୁଛି ମୁଁ ବୁଝୁଛି ବାକି ବି କିନ୍ତୁ ବି ଆପଣଙ୍କୁ ତ ମାନେ ଦେଖି ତ ହବ ନା କି ଆଖ ପାାଖରୁ କଣ ହଉଛି ନ ହଉଛି ସେଟା ବି ତ ଆପଣଙ୍କର ଗୋଟେ କର୍ତ୍ତବ୍ୟ ନା କି ଜାଣିବା ଦରକାର ଯେ ଆ ଆପ ତ ଆପଣଙ୍କଜରୁ ଆଉ କାହାର କ୍ଷତି ହଉଛି କି ନ ହଉଛି
ଆଜ୍ଞା ମ ଆଜ୍ଞା ମୁେ ହଁଛି ଆପଣ ଯ କହିଲେ ଆଉ ମୋ ଫ୍ୟାକ୍ଟ୍ରି ପାଇଁ ବହୁତ ଲୋକଙ୍କୁ ହଉଛି ବହୁତ ହଇରାଣ ହଉଛନ୍ତି ବହୁତ ଲୋକ ଆଉ ତାଙ୍କୁ ବହୁତ ଅଛି ତାକୁ ବହୁତ ରୋଗ ଆଉ ତାଙ୍କ ନିଶ ଅଛି ନିଶ୍ଵାସ ନେବାରେ ମଧ୍ୟ କଷ୍ଟ ହଉଛି ସେଥିପାଇଁ ମୁଁ ଦୁଃଖିତ ବାକି ହଉଛି ଫ୍ୟାକ୍ଟ୍ରି ଟା ତ ଏବେ ହେଇ ସାରିଲାଣିି ନା ଆଉ ହଛି ଆଉ ଯେହେତୁ ଏତେ ବର୍ଷ ହେଲା ମୋ ଫ୍ୟାକ୍ଟ୍ରି ଟା ଚାଲି ଆସି ଆଉ ସେଠି ବହୁତ ଅ ଲୋକ ମଧ୍ୟ କାମ କରୁଛନ୍ତି। ସେମାନଙ୍କ କଥା ବି ତ ଭାବ ଭାବିବାକୁ ହବ ନା ହଠତ୍ ଯଦି ମୁଁ ଫ୍ୟାକ୍ଟ୍ରି ଟା ବନ୍ଦ କରିଦେବି। ମୋ ନିଜର କ୍ଷତି ହବ ଆ-ମ ଆଜି ମୋର ବହୁତହି ଲସ୍ ହବ ଆଉ ତା ସହିତ ତା ସହିତ ସେଠି ଯୋଉ ଲୋକମାନେ ୱାର୍କରମାନେ ଅଛନ୍ତି ସେମାନେ ମଧ୍ୟ ତାଙ୍କ ସେମାନେ ବି ତାଙ୍କ ଫ୍ୟାମିଲି ଚଳେଇବେ କେମିତି। ଆଉ ଅଛି ଏ ତାଙ୍କୁ ବି ବହୁତ ହଇରାଣ ସେମାନେ ବି ବହୁତ ହଇରାଣ ହେବେ ଆଉ ଆଉ ସେ ବାବଦରେ କେମତି କଣ କରାଯାଇ ପାରିବ?
ଦେଖନ୍ତୁ ଯେହେତୁ ଆପଣ କହୁଛନ୍ତି ଯେ ମାନେ ଆପଣଙ୍କ ଫ୍ୟାକ୍ଟ୍ରି ଆପଣ ଖୋଲିଲେଣି ଦଶରୁ ପନ୍ଦର ବର୍ଷ ହେଇଯିବ। ତ ତାପରେ ଧୀରେ ଧୀରେ କରିକି ଯେହେତୁ ଜନସଂଖ୍ୟା ବଢୁଛି ବୃଦ୍ଧି ହଉଛି ତ ଧୀରେ ଧୀରେ ସେଠି ଗୋଟେ ଗାଁ ଟା ହବାକୁ ଲାଗିଲା ଏବେ ସେଠି ଦଶ ରୁ ପନ୍ଦରହଜାର ପାଖାପାଖି ଲୋକ ରହୁଛନ୍ତି। ତ ଯଦି ଏରକ ଅସୁବିଧା ତାଙ୍କର ବି ହଉଛି ଆ ଆପଣଙ୍କର ବି ଆମେ ବୁଝିପାରୁଛୁ ଅସୁବିଧା ହଉଛି। କିନ୍ତୁ ବି ଯେହେତୁ ତାଙ୍କରଟି ଗାଁ ମାନେ ଦେଖନ୍ତୁ ସେମାନେ ଯେହେତୁ କୃଷି ତାଙ୍କ ଦାୟିତ୍ୱ ସରକାର ନେଇଚି ତାଙ୍କ ଯମା କିଛି ଅସୁବିଧା ନ ହବ ସେମାନେ ସରକାର ଗଭଣମେଣ୍ଟଙ୍କ ତରଫରୁ ମାନେ ନିୟମ ମାନେ ଭାରିଚି ଯେ ଜକ ଆ ଆମ ଅଫିସରମାନଙ୍କୁ ମାନେ ସେ ଦେଇଛନ୍ତି ଅଧିକାର ଯେ ତାଙ୍କ ଯୋଗୁଁ କିଛି ଅସୁବିଧା ନ ହଉ। ମୁଁ ବୁଝୁଛି ଆପଣଙ୍କର ବି ମାନେ ଫାକ୍ଟ୍ରି ଦୋକାନ କାମ କରନ୍ତି ତାଙ୍କର ବି ଘର ସଂସାର ଅଛି। ବାକି ବି ଆପଣ ଆପଣଙ୍କ ପ୍ରଡକ୍ସନ ଯେତେ ମାତ୍ରା ଆପଣ ଗୋଟେଦିନ ପ୍ରଡକ୍ସନଟା କରୁଛନ୍ତି ଆମେ ଚେକିଂ କରିଚେ ଯେ ଯେ ଏତିକି ଗୁଟେ ଫ୍ୟାକ୍ଟିର ପ୍ରଡକ୍ସନ ଟା ହବା କଥା ଆପଣ ତା ତିନି ଡବଲ କରୁଛନ୍ତି ବୁଝି ତ ଗୋଟେ ଫ୍ୟାକ୍ଟ୍ରି ର ଲିମିଟ୍ ଥାଏ ଯେ ଗୋଟେ ଦିନ ଏତିକି ହିଁ ପ୍ରଡକ୍ସନ ସେ କରିପାରିବ। ମାନେ ସେଇଟା ତାଙ୍କ କ୍ୱାଲିଟୀ ଆଉ ଜିନିଷ ଦେଖିକି ତାଙ୍କୁ ଅଧିକ ଦିଆଏ ଯେହେତୁ ଆପଣଙ୍କ ଗୋଟେ ପ୍ଲାଷ୍ଟିକ ଫାକ୍ଟ୍ରି ତ ଆପଣଙ୍କୁ ଯେତିକି ଲିମିଟ ଆମର ତା ଠାରୁ ତିନି ଡବଲ ପ୍ରଡକ୍ସନ କହୁଛନ୍ତି ଗୋଟେ ଦିନ ତ ଆପଣ ଭାବୁନ ଆପଣ କେତେ ବଡ ଅପରାଧ କରୁ ଫାର୍ଷ୍ଟ ପରିବେଶ ପାଇଁ କ୍ଷତି ହଉଛି ସେକେଣ୍ଡ ଦ୍ୱଇତୀୟ କଥା ଆପଣଙ୍କର ଗାଁ ମାନଙ୍କ ବି କ୍ଷତି ହଉଛି।
ଆଜ୍ଞା। କେ-ଏ ବାକି ଏବେ ତ ଆପଣ ନିଜେ କହିଲେ ନା କି ଏଇ ଟିକେ ପୂର୍ବର୍ ନିଜେ କହିଲେ କି ଆଜିକାଲି ମାନେ ଆଜିକାଲି ମାର୍କେଟରେ ପ୍ଲାଷ୍ଟିକ ର ବହୁତ ଡିମାଣ୍ଡ ରହିଛି। ଆଉ ହଉଛି ପ୍ରାୟ ଶହେ ଭାଗରୁୁ ଅଶୀ ଭାଗ ପ୍ଲାଷ୍ଟିକ ର ଜିନିଷ ମିଳୁଚି କହିତେ ହେଲେ ହଉଚି ଏମିତି କିଛି ନାହିଁ ଜୋଉଟା କିି ପ୍ଲାଷ୍ଟିକରେ ମିଳିବନି। ଆଉ ଆପଣ ନିଜେ କହିଲେ ଏବେ ଆଉ ଯେହେତୁ ଜନସଂଖ୍ୟା ବୃଦ୍ଧି ହଉଛି ତ ପ୍ଲାଷ୍ଟିକ ର ଏବେ ବହୁତ ହି ଡିମାଣ୍ଡ ଅଛି। ଆଉ ମତେ ଯେତିକି ଅର୍ଡର ମିଳୁଚି ମୁଁ ତ ଚାହିଁବି ନା ତାକୁ ନିହାତି କମ୍ପ୍ଲିଟ କରିବା ପାଇଁ ଆଉ କିଏ ନ ଚାହିଁବ କୋଉ କିଏ ଚାହିଁବନି ଯେ କୋଉ ବିଜନେସ ମାନ ଚାହିଁବନି କି ମୋର ପ୍ରଫିଟ ହଉ ବୋଲି ବେଶୀ ରୁ ବେଶୀ ପ୍ରଫିଟ ସମସ୍ତେ ଚାହାନ୍ତି। ମୋର ପ୍ରଫିଟ ହଉ ମୁଁ ଭଲରେ ରୁହେ ମୁଁ ଅଛି ମୋ ଅଛି ମୋ ଫାକ୍ଟ୍ରି ମୋ କମ୍ପାନୀକୁ ଆଗକୁ ବଢାଏ। ଆଉ ମୋ ପିଢ଼ି ପର ପିଢ଼ି ଖୁସିରେ ରୁହ ଭଲରେ ମାନେ ଭଲ ଫ୍ୟୁଚର ପାଆନ୍ତୁ। ଆଉ ମୋ ଫ୍ୟାକ୍ଟ୍ରିରେ ଯୋଉମାନେ ଅଛନ୍ତି ଏତେ ବର୍ଷରୁ କାମ କରି ଆସୁଛନ୍ତି ସେମାନଙ୍କୁ ମଧ୍ୟ ଟିକେ ଅଧିକ ଯେହେତୁ ସେମାନେ ଅଧିକ କାମ କରୁଚନ୍ତି ତ ତାକୁ ବି ଟିକେ ଅଧିକ ଦରମା ଦିଆ ହବ ତାଙ୍କର ବି ଫ୍ୟାମିଲି ତାଙ୍କ ଛୁଆପିଲା ଭଲରେ ରହିବେ। ଆଉ ତାଙ୍କ ଫ୍ୟୁଚର ବି ଭଲରେ ଗଢି ପାରିବେ ତ କିଏ ନ ଚାହିଁବ ତାଙ୍କ ମାନେ ବ୍ୟବସାୟୀ ଟା ବଢିଆ ପାଇଁ ଆଉ ଆକୁ ନ ନବା ପାଇଁ କିଏ ନ ଚାହିଁବ। ଏଇଟା ତ ଥରେ ଭାବିକି ଦେଖନ୍ତୁ ନା।
ମ୍ୟାମ୍ ଦେଖନ୍ତୁ ମୁଁ ବୁଝୁଛି ଯେ ସମସ୍ତେ ତାଙ୍କର ଲାଭ ହିଁ ଚାହାନ୍ତି। କେହି ମଣିଷ ନିଜର କ୍ଷତି ଚାହେଁନି କିନ୍ତୁ କିନ୍ତୁ ଦେଖନ୍ତୁ ଅ ଯେତିକି ପ୍ରଡକ୍ସନ ଲିମିଟ ଟା ଅଛି ଯଦି ଆପଣ ତାଠାରୁ ଅଧ ମାନେ ତା ଡବଲ କରିବେ କି? ବେଶୀ କରିବେ ଆପ ଆଇନକୁୁ ଆପଣଙ୍କ ଉପରେ ଅ ଯାଇତେ ହବ କାହିଁକି ନା ଦେଖନ୍ତୁ ଯେତିକି ଆପଣ ଲିମିଟ ଟା ଅଛି ମୁଁ ବୁଝୁଚି ମୁଁ ନିଜେ କହନି ଯେ ପ୍ଲାଷ୍ଟରୁ ଡିମାଣ୍ଡ ଅଛି। ୟା ମାନେ ନୁହେଁ ଯେ ଆପଣଙ୍କଙ୍କୁ ଯେତିକି ଲିମିଟ୍ ଦେଇଚି ସରକାର ଆପଣ ତା ଅତ୍ୟଧିକ ମାତ୍ରାରେ କରବେ। ବୁଝୁଚି କେହି କାହାର କ୍ଷତି ଚାହେନ ଲାଭ ହେ ଚାହାନ୍ତି। ବାକି ତା ପାଇଁ ସରକାର ସରକାର ଯାହା ଆମକୁ ଅର୍ଡର ଦବ ଆମେ ତ ସେଇ ଅନୁସାରେ କାମ କରିବା ନା ସରକାର ଆପଣଙ୍କୁ ଦେଇଚନ୍ତି ଲିମିଟ ଏତିକି ଆପଣ ତାର ଦୁଇ ଗୁଣା ତିନି ଗୁଣା ଯଦି ଅତ୍ୟଧିକ ମାତ୍ରାରେ ପ୍ରଡକ୍ସନ ଟା କରିବେ ତାହାଲେ ଆପଣଙ୍କ ଉପରେ ତ ଆମେ ଦେଖିବା ନା ଆପଣଙ୍କ ଉପରେ ତ ଆମ କେସ୍ କର୍ତେ ହବ ନା। ଆପଣଙ୍କର ଉପରେ ଆମକୁ ଫାଇନ ନଇତେ ହବ ଆଉ ଯହା ଆପଣ କହିଲେ ଯେ ମାନେ ଅତ୍ୟଧିକ ମାତ୍ରାରେ ପ୍ଲାଷ୍ଟିକ ଟା ୟୁଜ ହଉଚି ମୁଁ ମାନୁଚି ଆଜ୍ଞା ଆପଣଙ୍କ ତ ଗୋଟେ ଫ୍ୟାକଟ୍ରି ନୁହେଁ ନା ଆହୁରି ବହୁତ କା ଫ୍ୟାକ୍ଟ୍ରି ଅଛି ସେମାନେ ବି ବନଉଚନ୍ତି ଯ ସମସ୍ତେ ଭାବନ୍ତୁ ଦେଖନ୍ତୁ ମାନେ ଯେତକି ଲିମିଟ ତା ଠାରୁ ଅଧିକ ଦ୍ୱତୀୟ ତୃତୀୟ ମାନେ ବେଶୀ ପ୍ରଡକ୍ସନ କନେ ଗୋଟେ ଦିନ କେତେ କ୍ଷତି ହେଇପାରିବ ତାପରେ ଆଉ ଆପଣ ଯେତ ଗଛ କାଟୁଚନ୍ତି ସେ ଯେ ଗଛ କାଟୁଛନ୍ତି କେତେ ନ କ୍ଷତି ହଉଚି ପରିବେଶ ପ୍ରତି ଆ ବୁଝିପାରୁଚନ୍ତି ନା? ତ ସେ ପ୍ରତି ଆ ଆପଣ ଚିନ୍ତା କରନ୍ତୁନି କାଲି ଆମ ଅଫିସରେ ଯାଇକି ଦେଖିବେ କଣ କିଷ ହଉଚି ଆପଣ କାଲି ର ସେଠି ରହିବେ ଆପଣଙ୍କ ଫ୍ୟାକ୍ଟି ର। ଆମ ଅଫିସର ଯାଇକି ଦେଖିବ ନଦୀ କଥା କଣ ଗାଁ ବାଲା କଥା କଣ ଆପଣଙ୍କ କଥା ବି ସେ ବୁଝିବ। ସବୁ ହେଇସାରିଲା ପରେ ଆମେ ଏକଥା ସବୁ ଗମେଣ୍ଟକୁ ଜଣେଇବା। ଗମେଣ୍ଟେ ଯାହା ଆଦେଶ ଦବ ଆମେ ସେୟା କରିବା।
ଆଜ୍ଞା ମ୍ୟାମ। ଆପଣଙ୍କୁ ଆଜ୍ଞା।
ଆଜ୍ଞା ତ କାଲି ଆପଣ ଫ୍ୟାକ୍ଟିରେ ରହିଥିବେ। ଆମେ କାଲି ଯିବା।
ଆଜ୍ଞା ଆଜ୍ଞା ପହଞ୍ଚିଯିବେ ଠିକ୍ ଟାଇମ ରେ। ଆଜ୍ଞା।
ଆଜ୍ଞା।